କଁ କରୁଚନ୍ତି ନମସ୍କାର ଜୟ ଜଗନ୍ନାଥ।
ହଁ ଶୋ ଶୋଇଥିଲେ।
ନାଇଁ ନାଇଁ ଛୁଆକୁ ଶୁଆଉଥିଲି ଆଉ।
ମୋରୋ ବି ଛୁଆ କେତେ ମାସରେ ଆପଣଙ୍କର
ଚାରି ମାସେ ହେଇଛି।
ହେରା ଝିଅ ଆପଣଙ୍କର। ଓହୋ ହଇରାଣ କରୁଚି ନା ନାଇଁ।
ଓ ହଁ ସେମିତି ଟିକେ ଉଠି ପଡୁଛି ଖାଲି ବାର ବାର।
ଆଜ୍ଞା ଅହଁ।
ନ୍ ନ ରହିଲେ ବାର ବାର ଟିକେ ଉଠି ପଡ଼ୁଛି ଆଉ ନହେଲେ ବେଶୀ କିଛି ହଇରାଣ କରୁନି ଯେ।
ଉଠିଲା କି ଫେବୃଆରୀ ରେ।
ନାଇଁ ମାର୍ଚ୍ଚ ଦୁଇ ମାର୍ଚ୍ଚରେ।
ହଁ ଇଏ ଫେବୃଆରୀ ସତେଇଶ ରେ ଜନ୍ମ ହେଇଥିଲା।
ଆଚ୍ଛା ଇଏ ମାର୍ଚ୍ ରେ।
ହଁ କୋଉଠି ଜନ୍ମ ହେଇଥିଲା ଭୋଗ୍।
ଏଠି ଫୁଲବାଣୀ।
ଓଁ। ଫୁଲବାଣୀରୁୁ କୋହୁଚନ୍ତି ଆପଣ ଆଜ୍ଞା। ଆଜ୍ଞା। ଆଉ ଆଜି ନାଇଁ ନାଇଁ ଭୁବନେଶ୍ଵର ନାଇଁ ମୁଁ ନୟାଗଡ଼ରୁ କହୁଥିଲି।
ଆଛା ଆଛା।
ଆପଣ ହଉଛି ଆଜି ପୋଲିଓ ଦେଲେ?
ହଁ ହଁ ଆଜି ନେଇକି ଆସିଥିଲି ପୋଲିଓ ଦେଇକି ଆସିଲି।
ଆଜ୍ଞା ହଁ ହଁ ହଁ ଦେଇଛି।
ହଁ।
ଆଉ କଣ ଖାଇଥିଲେ ଆଜି? କଣ ହେଇ
ଆଜି ଆମର ଆଜି ଆମର ହେଇଥିଲା ସନ୍ତୁଳା ଆଉ ଭଜା ହେଇଥିଲା। ଫୁଲକୋବି ଆଳୁ
ଆଜ୍ଞା ଆଜ୍ଞା ଆଉ ଆଗୁରୁ ରବିବାର ଆମିସ ହୁଏନି।
ନାଇଁ ହୁଏ ହୁଏ ଯେ ଆଜି ହେଇନି।
ଆଜ୍ଞା।
ଆଜି ଆଉ ହେଇନି ଶୁକ୍ରବାରରୁ ଆଜି ଶୁକ୍ରବାର ହେଇଥିଲା। ତ ଆଜି ଆଉ କରାହେନି ସେଥିପାଇଁ
ଓ ହଉ ଠିକ ଅଛି ଆମର ରବିବାର ଆମିଷ ହୁଏନି ତ। ଆ ଆଜି ନିରାମିଷ୍ ହଉଛି ନିରାମିଷ ହେଇଥିଲା।
ଓହଁ ନାଇଁ ଆମର ହୁଏ। ଆମ କେବଳ ଆମ ଶାଶୁ ହିଁ ଖାଆନ୍ତି। ଆମିଷ ରବିବାରେ ଆଉ ଆମେ ସମସ୍ତେ ଖାଉ।
ଆଜ୍ଞା।
ଆଉ କଣ କରିଥିଲେ?
ଆଜି ଆମର ଭାତ ହେଇଥିଲା। ଆଉ ମଟର ସବୁ ପରିବା, ଖଡା ଖଡା ଶାଗ ଯୋ ଆସନି, ତାର ସବୁ ଡାଙ୍ଗ ଯୋଉଁ ।ଖଡା ଖଡା ଆଉ ପଣସ ମଞ୍ଜି ସବୁ ପରିବା ପଡିକି ତରକାରୀ ହେଇ ଥିଲା ଗୋଟେ ।ଆଉ ହଉଛି କଲରା ଭଜା ହେଇଥିଲା। ଆଉ ଶାଗ ହେଇଥିଲା। ଆଉ ବାଇଗଣ ଟିକେ ପୋଡେଇକି, ଚକଟିକି ଭର୍ତା କରିଥିଲୁ।
ହଁ, ହଁ, ହଁ।
ଆଜ୍ଞା।
ଆଉ ଛୁଆ ଶୋଇପଡ଼ିଛି?
ଆଜ୍ଞା। ହଁ ହଁ ।ଶୋଇପଡିଛି ତାର ଟିକେ ଥଣ୍ଡା ହେଇଥିଲା ତ। ଦେହ ଭଲ ନାଇଁ
ଓଁ ହଁ ହଁ। ଛୋଟ ଛୁଆ ତ ଥଣ୍ଡା ହେଲେ
ଆଜ୍ଞା। ଆଉ ଫୁଲବାଣୀରେ କଣ ସବୁ ମିଳେ?
ଆମର ଏଇଠି ବହୁତ କିଛି ଅଛି। ମାନେ ଏଇଠି ଆମର ପ୍ରତି ମାସରେ ଗୋଟେ ଗୋଟେ ମେଳା ହୋଇଥାଏ।
ଆଜ୍ଞା।
କିଛି ଗୋଟେ ଗୋଟେ ମେଳା ହେଉଛି ଏଠି। କେବେ ବାଣିଜ୍ୟ ମେଳା, କେବେ ପୁସ୍ତକ ମେଳା ।ଏମିତି କିଛି ନା କିଛି ହେଇଥାଉଛି ।ତାପରେ ଏବେ ହେଇଥାଉଛି ।ଆମର ଏଇଠି ଠାକୁରାଣୀ ଯାତ୍ରା ହେଉଛି।
ଆଜ୍ଞା।
ପ୍ରତି ଦୁଇ ବର୍ଷରେ ଥରେ ହେଉଛି।
ଆଜ୍ଞା। ଆଉ ସେଇଟା କୋଉଁ ମାସରେ ହେଉଚି।ଯୋଉଁ ଠାକୁରାଣୀ ଯାତ୍ରା।
ହଁ । ମାନେ
ବୈଶାଖ ମାସରେ ।ବୈଶାଖ ମାସରେ ଯୋଉଁ। ବୈଶାଖ ଚୈତ୍ର, ବୈଶାଖ ମାସରେ ହଉଥିବ ଆଉ।
ହଁ ।ବୈଶାଖ ମାସରେ ହ୍ନି ହଉଛି। ମାନେ ସାବିତ୍ରୀ ପୂର୍ବରୁ ।ମାସେ ପର୍ଯ୍ୟନ୍ତ ହଉଛି। ଯେ ସାବିତ୍ରୀ ସରିବାର ଦୁଇ ଚାରି ଦିନ ପରେ ମାଆ ପୁଣି ପଳାଉଛନ୍ତି ତାଙ୍କ ଘରକୁ।
ଆଜ୍ଞା।
ଏ ବର୍ଷ ଥିଲା ଆଉ ଥରେ ପୁଣି ଆର ବର୍ଷ ଛାଡ଼ିକି ତା ପର ବର୍ଷ ହେଉଛି ଏମିତି ପ୍ରତି ଦୁଇ ବର୍ଷକୁ ଥରେ ହଉ
ଆଜ୍ଞା ଆପଣ ଯୋଉ ଦାରିଙ୍ଗବାଡି ପାଖରେ ରହୁଛନ୍ତି ନା କୋଉଠି? ହୁଁ।
ଏଇଠୁ ଆମର ହେବ ଶହେ କିଲୋମିଟର ହେଇଯିବ।
ଆଜ୍ଞା।
ଏଇଠୁ ଫୁଲବାଣୀରୁ। ମୁଁ ରହୁଛି ଏଇଠି ମାନେ ଭଞ୍ଜନଗରରେ ରହୁଛି ସେଇଠି ସ୍ୱାମୀ ଚାକିରିୀ କରୁଛନ୍ତି ତ। ସେଇଠି ରହୁଛି ଏମିତି ବୁବୁ କରିବା ପାଇଁ ଆସିଥାଉଛି। ହ ଆପଣ ନିଜ ଘରେ ରହୁ
ଆଜ୍ଞା ହଁ ଶାଶୁ ଶ୍ୱଶୁର ମୁଁ ରୁହେ ମୋ ସ୍ୱାମୀ ଚାକିରି କରିଛନ୍ତି। ଆସିଛନ୍ତି ସେ ତା କଥାରେ ଟିକେ ସିଏ ଆମର ସେଠି ତାଙ୍କ ପାଖେ ରହିବାର କିଛି ନାହିଁ ଟିକେ ଶାଶୁ ଶଶୁରଙ୍କର ଇଚ୍ଛା ଗାଁରେ ରହିବାକୁ ସେଇଠି ଟିକେ ଅ ତାଙ୍କୁ ଭଲ ଲାଗୁନି ତ ସେଥିପାଇଁ
ହଁ ହଁ ହଁ ହଁ ହଁ। ମାନେ ଆପଣ ଜଣେକି ଆମର ଅଛୁ ଆମେ ମାନେ ସ୍ଵାମୀଙ୍କ ତିନି ଭାଇ
ଆଜ୍ଞା।
ମୁଁ ସାନ ହେବି ଏଇଠି ରହୁଛି। ଅଛନ୍ତି ଆମର ବଡ଼ ଯା ଦେଢଶୁର ଶାଶୁ ଶ୍ୱଶୁର ଆଉ ଗୋଟେ ପୁତୁରା ପାଞ୍ଚ ବର୍ଷ ହେ ଛନ୍ତି ତାଙ୍କର ଏଠି ରହୁଛନ୍ତି। ଆଉ ଆମେ ରହୁଛୁ ବାହାରେ ଆଉ ମୋର ମଝିଆ ଯାହା ଦେଢ ସୁର ସେ ବି ଚାକିରି ପାଇଗଲେ ପାଞ୍ଚ ମାସ ହେଲା ସେଇଠି ଖୋର୍ଦ୍ଧା ପଳେଇଲେ। ଏଇଠି କେବଳ ରହୁଛନ୍ତି ଶାଶୁ ଶ୍ୱଶୁର ବଡ ଯାଆ ଦେଢଶୁର ଏମିତି ରହୁଛନ୍ତି।
ଆଜ୍ଞା ହଁ ପାଖରେ ଜଣେ ଯିଏ ଅ ଅଛନ୍ତି ତ ଆପଣ ଏଥିପାଇଁ ରହିଯାଇଛନ୍ତି ଏଇଠି ଆଉ।
ହଁ ହଁ ଏମିତି ସବୁ ପୂଜା ପର୍ବ ହଁ ହେଲେ ଆସିଥାଉଛୁ ଆଉ।
ଆଜି। ଆଉ କଣ ବୁଲିବା ଯୋଉ ଦାରିଙ୍ଗ ବାଡିରେ କୁହନ୍ତି ବରଫ ପଡେ ବହୁତ ଯୋଠେ ଶୀତ ହେଲେ ପଡେ?
ସେଇଠି ହଁ ବରଫ ମୁଁ ତ କେବେ ଯାଇନି ସେଇଠିକି ମୁଁ ବି ଶୁଣିଛି। ସେଠି ମାନେ ଏଇଠୁ ବି ସେଇଠେ ବହୁତ ଥଣ୍ଡା ରହୁଛି ସେଠି ଅ ଅଧିକା ଥଣ୍ଡା ହେଲା ମାନେ ସେଠି ବରଫ ପଡିଥାଏ।
ଆଜ୍ଞା।
ମୁଁ ସେ ଜାଗାକୁ କେବେ ଯାଇନି
ଆଜ୍ଞା।
ଆମର ବି ଏଇଠେ ବହୁତ ଥଣ୍ଡା ହଉଛି କାହିଁକି ନା ପାହାଡ ପର୍ବତ ଗଛଲତା ସବୁ ଏଇଠି ଭ ବିଲି ରହିଛି ଝରଣା ବୁଲାବୁଲି କରିବା ପାଇଁ ବହୁତ ଜାଗା ଅଛି। ସେଈଟି।
ଆଜ୍ଞା।
ହୁଁ ସେଥିପାଇଁ ଏଇଠି ଟିକେ ଥଣ୍ଡା ହେଇକି ଥାାଉଛି।
ଆଜ୍ଞା ସେଠି ଗୋଟେ ପାର୍କ ଅଛି ଭଞ୍ଜନଗରରେ କୁହନ୍ତି ସବୁ ବଡ ପାର୍କ ।
ହଁ ହଁ ହଁ ସେଇଠି ଗୋଟେ ଅଛି । ପାର୍କ ଟେ ସେଇଠି କି ବି ଯାଇଥାଉଛୁ ବେଳେ ବେଳେ ଏମତି । ଏବେ ଉଁ । ବହୁତ ବଢିଆ ବି ପରିବେଶ ଆଗ ଅପେକ୍ଷା ଏବେ ଆହୁରି ବହୁତ । ଆଗ ଅପେକ୍ଷା ଏବେ ଆହୁରି ବହୁତ ସୁନ୍ଦର କରି ସାରିଲଣୀ ପାର୍କ କୁ। ସଜେଇକି । ଆସିଛନ୍ତି କେବେ ନା ଆସି ନାହାନ୍ତି।
ନାଇଁ ନାଇଁ ମୁଁ କେବେ ଯାଇନିଆ ଅ ହ ଯିବୁ କେବେ ଆଉ । ସମୟ ମିଳିଲେ ଛୁଆ ମାନେ ତ ଛୋଟ ଛୋଟ ଅଛନ୍ତି ।
ଓହୋ ମାନେ କେତେଟା ଛୁଆ କି ଆପଣଙ୍କ ।
ଦି ଜଣ ଗୋଟେ ଛଅ ବର୍ଷର ଗୋଟେ ଏବେ ଚାରି ମାସର ।
ଓ ହୋ ହୋ । ହଉ ଛୁଆ ଟିକେ ବଡ ହୁଅନ୍ତୁ ଆସିବେ କେତେ
ଆଜ୍ଞା । ଆଉ କୋଉ ପର୍ବ ଟା ଭଲ ହୁଏ ଆପଣଙ୍କର ସେଇଠି ଯେମିତି ର ଜ ଦୋଳ ପୂର୍ଣ୍ଣମୀ ହୋଲି । ଯୋଉ ରଥଯାତ୍ରା ହଉ କି।
ଆମର ଏଠି ସବୁ ପର୍ବ ପ୍ରାୟ ହୁଏ । ହଁ ଦଶହରାରେ ବହୁତ ଜାଗାରେ ମେଢ଼ ପଡିଥାଏ । ଆଉ ରଥ ଯାତ୍ରା ବି ମାନେ ବହୁତ ବଡ ଧୁମଧାମ ରେ ପାଳନ ହୁଏ । ହୋଲି ରଜ ପର୍ବ ସବୁ କିଛି ଏଠି ପାାଳନ ହୁଏ ।
ସବୁ। ଆଜ୍ଞା ନୂଆଖାଇ ଟା ବେଶୀ ଭଲରେ ହଉଥିବ ସେପଟେ ବୋଧେ।
ନାଇଁ ନୂଆ ଖାଇ ଆମର ଏପଟେ ହଉନି ସେପଟେ ପଶ୍ଚିମ ଓଡିଶା ଆଡେ ହଉଛି । ହଁ ସମ୍ବଲପୁର ଆଡେ ନୂଆଖାଇଟା । ଭଲ ହଉଛି ଏପଟେ ହଉନି ସେପଟେ ସେପଟେ ନୂଆ ଖାଇ । ସେପଟେ ବି ଭଲରେ ହଉଛି ।
ଆଜ୍ଞା ।
ଆଉ ସବୁ ରୋଷେଇ ଜାଣିଚନ୍ତି ଆପଣ।
ନାଇ । ନାଇ ରୋଷେଇ ତ ମୁଁ ଏବେ ଏବେ ଶିଖୁଛି ମୁଁ ବେଶୀ କିଛି ରୋଷେଇ ଜାଣି ବି ନଥିଲି । ଏବେ ଏବେ ବାସ । ବାହାରେ ରହିଲା ପରଠୁ ଟିକେ ଟିକେ ଶିଖୁଛି ଏଇ ଠିକି ଆସିଲା ପରେ ଦି ଜଣ । ବଡ଼ ଯା ଅଛନ୍ତି ଶାଶୁ ଅଛନ୍ତି ତ ମୁଁ କିଛି ଜାଣିନଥିଲି । ସେମାନେ ସବୁ କରି ଦଉଥିଲେ ।
ଆ।
ଆଉ ମୁଁ ମୁଁ ଏବେ ଟିକେ । ଟିକେ ବାହାରକୁ ଗଲା ପରେ ଦୁଇ ବର୍ଷ ହେଲା ଟିକେ ଟିକେ ଶିଖୁଛି ବାସ୍ । ବେଶୀ କିଛି ରୋଷେଇ ବି ଜାଣିନି ।
ଧୀରେ ଧୀରେ କରିଲେ ହେଇଯିବ ଆଉ।
ହଁ ସେମିତି ଦି ଜଣ ତ ରହିଲୁ ବୋଲିକି ।
ଆଜ୍ଞା ଯୋଉଟା ନ ଆସିବେ । ଆପଣ ଆପଣଙ୍କ ମା କିମ୍ବା ଶାଶୁ କି ଯା ଙ୍କଠୁ ବୁଝିକି କରିବେ।
ହଁ ସେମିତି ହିଁ କରୁଛି ଛୁଆ ଉଠି ପଡିଲେ ନା କଣ ।
ଆଜ୍ଞା ହଁ ।
ହଁ ହଁ । ମତେ ବି ସେମିତି ସମୟ ମିଳୁନି ବାର ବାର ଉଠି ପଡୁଛି ତେଣୁ
ହଁ ସମୟ ଯେତେବେଳେ ମିଳିବ ଫୋ ଫୋନରେ କଥା ହେବେ ଆଉ କଣ କରିବା।
ହଁଉ-ଉ
ଆଗ ପରିବାର କଥା ବୁଝିବା ତାପରେ ସମୟ ଯେତେବେଳେ ମିଳିବ ଟିକେ ତ ଫୋନ୍ କଲ୍ କରିବା ଆଉ।
ହଁ ସେମିତି ତାପରେ ଛୋଟ ଛୁଆ ସେ ଏଇଠି ଏବି ସମସ୍ତେ ଅଛନ୍ତି ଟିକେ ତ ରହିଯାଉଛି ସେଇଠିକି ଗଲେ ଆମେ ଦି ଜଣ ସିଏ ପଳେଇଲେ ଚା ମାନେ କାମରେ ମୁଁ ଘରେ ଏକା।
ହଁ ତ ପିଲା ଯେତେବେଳେ ଥାଉଛି ତ ଆପଣ ଗୋଟେ ଦୁଇଟା ହିଁ ରୋଷେଇ କରିକି ତାକୁ ଧରିବେ କାହିଁକି ନା ସେ କାନ୍ଦିଲେ ବି ଆପ୍
ହଁ କରିପାରିବି ହଁ ସେମିତି ହିଁ ହଉଛି।
କି ସନ୍ତୁଳା ଭାତ ହଁ ସବୁଠୁ ଭଲ ସେଇଟା ଯାଉ ବି ହେଇଯାଏ କି ଡାଲମା ଭାତ ଏମିତି କରିକି ଖାଇଦେବେ ଆଉ
ସେମତି ହିଁ କରିଦଉଛିି ବା ଆସ୍ ଦି ଦି ଓଳା ପାଇଁ ଏକାଥରେ ରା ରୋଷେଇ କରିଦଉଛି। ଟାଇମ୍ ହେଲେ କିଛି ଭଜା ତରକାରୀ ଯାହା କରିବା କଥା ଟାଇମ଼ ମିଳିଲେ କରୁଛି ଆଉ।
ତାପରେ ଛୋଟ ଛୁଆ ନା ତାକ୍ ତାକୁ ବି ସମ୍ ଟିକେ ପାଖରେ ରହିବା ବେଶୀ ଦରକାର କଅଁ କନାଫନା ଗୁଡେଇ ଦବ କି କଣ କରିବ ସେମିତି ଦେଖିକି
ହେଲାଣି ଆଉ ଟିକେ ବଡ ହେଇଯିଗଲେ ପୁଣି
ଆଜ୍ଞା, ହଉ ହଉ ଭଉଣୀ ତାହେଲେ ଫୋନଟାକୁ ମୁଁ କାଟି ଦଉଛି ଆଉ କେତେବେଳେ
ହଁ ହଁ ଠିକ୍ ଅଛି ଠିକ୍ ଅଛି ହଁ ହଁ।
ଓ